ହାଲୋ ହଁ କଣ କରୁଚନ୍ତି ଆପଣ ସବୁ କାମ ସରିଲେଣି?
ହଁ ମୁଁ ସକାଳୁ ଉଠିଲି ତାପରେ ହଉଚି ଦା ଦାନ୍ତ ଘଷିଲି ଦାନ୍ତ ଘଷିକି ଗରମ ପାଣି ପିଇଲି ତାପରେ ପିଠା ଖାଇଲି ପିଠା ଖାଇକି ଆସିକି ଏଇଠି ଟିକେ ବସିଛି ଆପଣ ଏବେ ଛାତ ଉପରକୁ ଗଲେ ଲୁଗା ଶୁଖେଇବାକୁ ମୁଁ ହେଉଚି ଦେଖିଲି ଆପଣ କେତେ ଖଣ୍ଡ ଲୁଗା ଶୁଖେଇକି ଆସିଲେ?
ଆରେ ଆମର ଜାଣିଛନ୍ତି ନା ନାଇଁ ଆମର ଗୋଟେ ଏବେ ମାନେ ଗୋଟେ ମାନେ ଜଣଙ୍କର ଆମ ଗାଁରେ ଜଣଙ୍କର ଛୁଆଟେ ହେଇଥିଲା ସେଇ ଯୁଗୁରୁ ଆମର ଟିକେ ଏ ପୂଜାପୁଜି ହଉନଥିଲା ତାଙ୍କର ଛୁଆ ହେଇଥିଲା ମାନେ ଆମର ଛୁତିକିଆ ହେଇଥିଲା ତ ହେଇ ଯୁଗରୁ ଆମର ହଉନଥିଲା ପୂଜାପୂଜି ସେଇ ଯୁଗୁରୁ ଆଜି ସବୁ ସରିଲା ତ ସେଇ ଯୁଗୁରୁ ଆଜି ସବୁ ପୂଜା ପୂଜି ହେଲା ଠାକୁର ପୂଜା ହେଲା କେତେ ଦିନି ହେଲାଣି ଠାକୁର ପୂଜାବି ହେଇନଥିଲା ପୁରା ଦଶ ସ ଦିନ ହେଲାଣି ଆଜି ଠାକୁର ପୂଜା ହେଲା ତାପରେ ଠାକୁର ପୂଜା ହେଇକି କଣ କଲେନା ଏଇଯଉ ସବୁ ତକ ଲୁଗ ସଫା ହେଇଥିଲାନା ଆପଣତ ଜାଣିଛନ୍ତି ଆପଣଙ୍କରବି ଏଇ ହଉଥିବ ଛତିକିଆ ଅନ୍ତୁରି ହରିକା ସବୁ ହଉଥିବ ତାହେଲେ ଆପଣଙ୍କର ବି ସେମିତି ସବୁ ଲୁଗାପଟା ଠାକୁର ଲୁଗା ତାପରେ ଘରର ଯୋଉ ସବୁ ବେଡସିଟ ଯୋଗୁଡାକ ପଡିଥିବ ତାପରେ ଯୋଉ ସବୁ ଲୁଗା ପଟା ଆଉ ତକିଆ ଖୋଳ ଏମିତି ସବୁ ସ୍କ୍ରିନ ଫ୍ରନ୍ ସବୁ। କୁ ସଫା ହେଇଥିଲା। ତାପରେ କେତେ ଦିନ ହେଲାଣି ଯୋଉ ବର୍ଷା ହଉଥିଲା କିଛି ଲୁଗ ସଫା ହେଇ ପାରୁନଥିଲା। ସବୁ ଲୁଗା ଗୁଡାକ ବି ଗନ୍ଧ ହଉଥିଲା ମୁଁ ତ ଆପଣଙ୍କୁ କହିଥିଲି। ମୁଁ କାଲି ସବୁ ଲୋକ ଗୁଡା ବତୁରେଇ ଦେଇଥିଲି ତ ଆଜି ବି ମେ ଲୁଗା ବତରେଇ ଦେଇଥିଲି ଯାହା ହଉ ଠାକୁରଙ୍କ ଦୟାରୁ ଆଜି ଟିକେ ବ ର୍ଷାବି। ପକେଇ ନାହିଁ ଟିକେ ଖରାଳିଆ ଦେଖେଇଛି କିନ୍ତୁ ଖରା ହଉ ନାହିଁ ପବନ ହଉଛି। ସେଇଥିରେ ସେ ବଢିଆ ଶୁଖିଯିବ ମତେ ଯାହା ଲାଗୁଛି। ଆଉ ଆମର ତୋ ଚାରିପହ ମାନେ କେତେ ଦିନ ହେଲାଣି ଲୁଗା ସୁୁଖା ହେଇନଥିଲା। ଆଜି ଶୁଖେଇଲୁ ସବୁ ସଫା ହେଇକି ତାପରେ ଆଜି ଆ ମୁଁ ଶୁଣିଥିଲି ଆପଣ କଣ ଗୋଟେ କଥାଟା କହୁଥିଲେ। ଏ କିି ତମେ ଯଦି ମତେ ଛୁଇଁଦବ ତାହେଲେ ମୁଁ ତମ ପାଇଁ ତରକାରୀ କରିଦେବି।
ହଁ ଏଇଟା କଣ ମୁଁ ଭୁଲ କହିଲି କି। ତମେ ଯଦି ମତେ ଛୁଇଁଦବ ମାନେ ତମେ ଯଦି ମତେ ସଜନା ଛୁଇଁ ଦେବ ମୁଁ ତୁମ ପାଇଁ ତର କାରି କରିଦେବି କାହିଁକିନା ମୋତେ ସଜନା ଛୁଇଁ ବହୁତ ଭଲ ଲାଗେ। ଆପଣ ଯଦି ସମୟ ମିଳୁନାହିଁ ମତେ ଦେଇ ଦିଅନ୍ତୁ ସଜନା ଛୁଇଁ ମୁଁ ଆପଣଙ୍କ ପାଇଁ ସଜନା ଛୁଇଁର ତରକା କାରୀ କରିକି ଆପଣଙ୍କୁ ତରକାରୀ ନେଇକି ଦେଇ ଆସିବି। ମୁଁ କହିବାର ମାନେଟା ଏଇଆ ହିଁ ଥିଲା। ଆପଣ ବୁଝିଲେ ତ ମୋ କହିବାର ମାନେ କଣ ଥିଲା?
ହଁ ବୁଝିଲି ହଉ ଆପଣ ସେଇ କଥା ତ ଛାଡ଼ନ୍ତୁ। ଆଉ ମୁଁ ଆପଣ ଗୋଟେ କଥା ଜାଣିଛନ୍ତି ଆପଣଙ୍କ ସାନ ଭଉଣୀ ଆଉ ମୁଁ ଆମେ ଆଜି ସନ୍ଧ୍ୟା ବେଳେ ଗୁପଚୁପ ଖାଇବାକୁ ଯିବୁ ଯଦି ବର୍ଷା ନହେଲା। ଆପଣ ବି ଆମ ସହିତ ଯିବେ ଗୁପଚୁପ ଖାଇବା ପାଇଁ?
ନାଇଁ ମୁଁ ଆଜିକାଲି ବର୍ଷା ଦିନରେ ସେ ବାହାର ଜିନିଷ ଖାଉ ନାହିଁ। ବାହାର ଜିନିଷରେ ବହୁତ ବିଜାଣୁ। ଜୀବାଣୁ, ଭୂତାଣୁ ଏଇ ସବୁ ଗୁଡାକ ଅଛି ତ ମୋ ଦେହ ଖରାପ ହେଇଯିବ। ଆପଣ ଯଦି ମୋ ମାମାଙ୍କୁ କହିକି ଘରେ ପକୋଡ଼ି କରିଦେବେ ତାହେଲେ ବରଂ ମୁଁ ଖାଇ ଆଉ ଆପଣ ଯଦି ହଉଛି ମୋ ପାଇଁ ବାହାରୁ କିଛି ଜିନିଷ ବି ଆଣିଦେଲେ ଯେମିତିକି ସାଣ୍ଡୱିଚ୍ ହେରିକା ତ ସେଥିରେ ମୁଁ ଖାଇବି। କାରଣ ସେଇ ଟା ତ ମାନେ ଇଏ ଜିନିଷରେ ହଉଛି ନା ହେଲେ ଗୁପଚୁପ ଟା ତ କୋଉ ପାଣି ଫାଣିରୁ ଆଣୁଛନ୍ତି। ମୁଁ ଯଦି ସନ୍ଧ୍ୟା ବଳ ସମୟ ଉପରେ ଡିପେଣ୍ଡ କରେ କାହିଁକି ନା ଆଜି ସନ୍ଧ୍ୟା ସମୟରେ ମୋର କିଛି ଟିଉସନ ନାହିଁ। ତ ଆପଣ ଆପଣଙ୍କ ଅଜାଠୁ ଆଜି ଯାହା ରୋଜଗାର କରିଥିବେ ସେଇଥିରେ ମତେ କିଛି ଖାଇବାକୁ ଦେବେ ନା କଣ କହୁଛନ୍ତି? ଛାଡନ୍ତୁ ଆପଣ ତ ଛୋଟ ଛୁଆଟେ ମୁଁ ଆପଣଙ୍କଠୁ କଣ ଖାଇବିନି ମୁଁ ହିଁ ଦେଇଦେବି।
ହଁ ନା ନା ମୁଁ ଦେବି ଆଉ ଆପଣଙ୍କୁ ତ କହିଲେ ବାହାରି ଜିନିଷରେ ଜୀବାଣୁ, ଭୂତାଣୁ, ଅଣଜୀବ ସବୁ ଗୁଡାକ ରହୁଛନ୍ତି। ତାହେଲେ ଆପଣ ଯୋଉ ତାହେଲେ ଆପଣ ଯୋଉ ତା ପହର ଦିନ ଯାଇକି ମୋମୋ ଆଉ ସାଣ୍ଡୱିଚ ଖାଇଥିଲେ। ସେଇଥିରେ କଣ ଜୀବ ବାଣୁ, ଭୂତାଣୁ, ଅଣୁଜିବ ନଥିଲେ ମୋମୋ ବି ତ ଘରେ କରିକି ଆଣିଛନ୍ତି ନା। ସେମାନେ କୋଉ ପାଣି କୋଉ ଅଟା କୋଉ ତେଲରେ ସବୁ ଛାଣୁଛନ୍ତି ଆପଣ କଣ ଜାଣିନାହାନ୍ତି? ପୁଣି ଚିକେନ ମୋମୋର ବି ଫ୍ରାଏଡ ଖାଇଲେ, ପନିର ମୋମୋର ବି ଫ୍ରାଏଡ ଖାଇଲେ। ଏଇଟା କଣ ଅ ଯୋଉ ସେଇ ପୋଡା ତେଲରେ ହଉନି କି?
ଦେଖନ୍ତୁ ସେଇଟା ଗୋଟେ ଖାଇ ଦେଇେଇଥିଲି ନା ଆଉ ଏବେ ଖାଇବିନି ବୋଲି ଭାବୁଛି। ଆପଣ ଆପଣଙ୍କ ପଇସାରେ ରୂପାର ଆପଣ ଖାଆନ୍ତୁ ରୂପାର ଆଉ ଆପଣଙ୍କର ମିଶିକି ଖାଆନ୍ତୁ ମୋର ଆପଣଙ୍କର ପଇସାରେ କିଛି ଲୋଭ ନାହିଁ ମୁଁ ମୋର ନିଜେ ପଇସା ଯୋଗୁ ଯାହା ରୋଜଗାର କରୁଛି ସବୁ ସବୁ ଦିନ ବସି ବସିକି ସେଇ ପଇସା ଗୁଡାକରେ ଖାଇବି ତ ବୁଝିଗଲେ ତ ଆପଣ କ ମୋ କଥା ବୁଝିଗଲେ ତ?
ହଁ ମୁଁ ବୁଝିଗଲି ମୁଁ ଏମିତିରେ ବି ଆପଣଙ୍କୁ ଦବାକୁ ଚାହୁଁନଥିଲି। ଆପଣ କହୁଛନ୍ତି ନା ଆପଣଙ୍କ ସାନନ୍ ମାନେ ରୂପା ଆଉ ମୋର ସବୁବେଳେ ବୁଲାବୁଲି କରିବାକୁ ଯାଉଛୁ ଖିଆପିଆ କରିବାକୁ ଯାଉଛୁ। କିନ୍ତୁ ଆପଣଙ୍କ ପାଇଁ କିଛି ଆଣୁନୁ। ମୁଁ ସେଇ ଯୁଗୁରୁ ଆଜି ଟିକେ ପଚାରିଦେଲି ମୁଁ ତ ଭାବିଥିଲି ତମେ ମନା ହିଁ କରିବ। ନା ଆଉ ସତ କୁ ସତ ଆପଣ ମନା ବି କରିଦେଲେ ଆଉ ମୋ ପଇସା ବି କିଛି ବଞ୍ଚିଗଲା। କାରଣ ଆପଣ ଯଦି ଯାଇଥାନ୍ତେ ତାହେଲେ ମୋର ଅଧିକ ପଇସା ଖର୍ଚ୍ଚ ହେଇଥାନ୍ତା। ଆଉ ଏମିତିରେ ବି ଆପଣ ଯାଉନାହାନ୍ତି ଆମେ ଦି ଜଣ ଉ ଗପଚୁପ୍ ନହେଲେ ଛୋଲେ ବଟରେ ଖାଇ ଦେଇକି ପଳେଇ ଆସିବୁ।
ହଉ ତାହେଲେ ଠିକ୍ କରୁଛନ୍ତି ଆପଣ ଯାଆନ୍ତୁ ଉଭୟ ଖାଇଦେଇକି ଖାଇ ପିଇକିି ସେଠି ବସି ଉଠିକି ବୁଲି ବାଲିକି ଆସିବେ ଆଉ ମୁଁ କଣ ଆପଣଙ୍କ ଘର ପାଖ କ ଦେଇକି ଗଲାବେଳକୁ ଦେଖିବାକୁ ପାହିଲି ଆପଣଙ୍କ ଘରକୁ କିଏ କୁଣିଆ ଆସିଛନ୍ତି କିଏ ଆସିଛନ୍ତି ଆପଣଙ୍କର
ହଁ ମୋର ଅଜା ଆଉ ମୋର ମଉସା ଆସିଛନ୍ତି ସେଇ ଯୋଗଗୁରୁ ତ ମୁଁ କହିଲି କି ଯଦି ମୋର ଆଜି ଅଧିକ ଟିକେ ଇନକମ୍ ହେଇଯିବ ତାହେଲେ ଆମେ ଆଜି ହିଁ କଫି ହାଉସ୍ ପଳେଇବୁ। କାରଣ ଆମେ ବହୁତ ଦିନ ହେଲାଣି କଫି ହାଉସ୍ କଫି ହାଉସ ହଉଛୁ କିନ୍ତୁ କଫି ହାଉସ୍ ଯାଇପାରୁନୁ। ଆଉ ଯଦି ବି ଆଜି ଆମେ କଫି କଫି ହାଉସ୍ ନ ଯାଇ ପାରିଲୁ ତାହେଲେ ଆମେ ଲସି ପିଇବାକୁ ପଳେଇବୁ କାରଣ ଆଜି ପାଗଟା ବି ଭଲ ଦେଇଛି। ମୁଁ ମୋର ଜିଟି ସିକ୍ସ ଫିଟି ରେ ତାଙ୍କୁ ବସେଇକି ନେଇଯିବି
ନାଇଁ ଆପଣ ଆଜି କୁଆଡେ ଯିବା କଥା ଜମା ବି ଚିନ୍ତା କରନ୍ତୁ ନାହିଁ। କାହିଁକି ନା କାହିଁକି ନା ଆଜି ଆଜି ଏବେ ସମୟରେ ଚାଲିଛି ଆମର କାମ। କାମକୁ ଛାଡିକି ଯିବା କଥା ଚିନ୍ତା କରନ୍ତୁନି ଲସି ଦୋକାନ ତ ସେଠି ରହିବ ସବୁଦିନ ପାଇଁ ହେଲେ କାମ ସବୁଦିନ ରହିବନି। ତ ସେଥିପାଇଁ ଏବେ ଗୋଟେ ମୁହୂର୍ତ୍ତ ବି ଖର୍ଚ୍ଚ କରିବା କଥା ଚେଷ୍ଟା କରନ୍ତୁନି। ଆଜି ଆମେ କେମିତି କଣ କରିକି ଆମର ଚାରିଟା ଆଁ କାମ ସାରିବାକୁ ପଡିବ ଯେମିତି ହେଲେ ବି ଯେତେ ଚେଷ୍ଟା କଲେ ବି ଶତ ଚେଷ୍ଟା ହଜାର ଚେଷ୍ଟା ଲକ୍ଷାଧିକ ଚେଷ୍ଟା କୋଟିଏ ଚେଷ୍ଟା କରିକି ଆଜି ଆମେ ଆମର କାମଟାକୁ ଯେମିତି ହେଲେ ବି ସାରିବାକୁ ପଡ଼ିବ ମୁଁ ବି ଆଜି ଚିଲେଇ ଚିଲେଇକି ପଢ଼ିବି ଚିଲେଇ ଚିଲେଇକି ମାନେ ପୁରା ଚିଲେଇ ଚିଲେଇକି ପଢିବି କାହିଁକିନା କାଲି ଛଅ ଜୁଲାଇ ବାରଟା ବେଳେ ଆମର କାମ ସବୁ ସରିଯିବ ସେଥିପାଇଁ ମୁଁ ଆଜି ସବୁ ଗୁଡ଼ାକ ଚିଲେଇ ଚିଲେଇକି ପଢ଼ିବି। ହେଲେ ଏବେ ସେଥିପାଇଁ ମୁଁ ଚିଲେଇ ଚିଲେଇ କଥା ହେଇଯାଉଛି ଗାଧେଇକି ମୁଁ ଏନର୍ଜି ନେଇକି ମୁଁ ପୁରା ଚିଲେଇ ଚିଲେଇକି ପଢିବି। ଆପଣ ଦି ଜଣ ମିଶିକି ଉଭୟ ଯଦି ମୋ ଏନର୍ଜି ପାଇଁ କିଛି ଗୋଟେ ଡ୍ରିଙ୍କ୍ ବନେଇ ଦିଅନ୍ତେ ଲାଇକ୍ ଲେମ୍ବୁ ପାଣି ହେଲା ତ ମୁଁ ସେଗୁଡାକ ଖାଇବି ବୁଝିପାରିଲେ କି ନାହିଁ। ବୁଝିପାରିଲେ ମୁଁ ଯାହା କହିଲି ଆପଣଙ୍କୁ ବୁଝିବି ଗଲେ ତ ଆପଣ ମୁଁ ଯାହାକୁ କହିଲେ ଆପଣଙ୍କୁ
ହଁ ମୁଁ ବୁଝିଲି ଯେ। କିନ୍ତୁ ଆପଣ ଯୋଉ କହୁଛନ୍ତି କି ଆପଣ ଏକୁଟିଆ ପଢିବେ ଆଉ ଆପଣଙ୍କର ବା ବା ଆପଣଙ୍କ ସାନ ଭଉଣୀ, ଆଉ ମୁଁ କୁଆଡେ ଯିବି?
ମୋ ବାପାଙ୍କ ପାଖରେ ସମୟ ନାହିଁ ପଢିବାକୁ। ସେଥିପାଇଁ ସିଏ ବୋଧେ ମତେ ଲାଗୁଛି ପଢିପାରିବ ନାହିଁ। ସେଥିପାଇଁ ସେ ଖାଲି କଥା ହେବେ ସେଥିପାଇଁ ମୁଁ ହିଁ ଚିଲେଇ ଚିଲେଇ ଗୀତା ପଢ଼ିବି। ଆପଣ ଆଉ ମୋ ମାମା ଆପଣ କଥା ହଉଥିବେ। ମୁଁ ସେତେବେଳେ ଚିଲେଇ ଚିଲେଇକି ପଢୁଥିବି। ଆପଣ ଆଜି ଜମା ଠକିବେନି। ଆଉ ମୋ ମାମା କୁ ତ ଆଜି ଜମା ବି ଠକେଇବାକୁ ଦେବିନି କାହିଁକି ନା କାଲି ହଉଛି ଏଁ ପଢିବାର ଶେଷ ଦିନ। ସେଥିପାଇଁ ମୁଁ ଆଜି ଦିନ ସାରା ପଢିବି। ଏବେ ସକାଳୁ ମୁଁ ବହୁତ କଥା ହେଇଯାଇଛି। ହଁ ଏବେଠୁ ମୋ ବାପା ଯେତେବେଳେ ଅଫିସ ଯାଇସାରିବେ, ମୋ ମାମା ଆଉ ଆପଣ ବ ବସିକି ଗପିବେ, ଗପିବେ, ଗପିବେ, ପୁରା ଲାଗୁଥିବ ପୁରା ଲାଗିଥିଲା ଯାଏ ଗପିବେ, ଗପିବେ, ଗପିବେ ବ ସି କି ଗପିବେ, ବୁଝିଲେ?
ହଁ ବୁଝିଲି।
ଯା ହଉ ଆପଣ ଏତେ ଜଲଦି ସବୁ କଥା ବୁଝି ଯାଉଛନ୍ତି। ସେଥିପାଇଁ ମୁଁ ହଉଛି ବହୁତ ଖୁସି କି, ଆପଣ ବୁଝି ଯାଉଛ
ହଉ ସେ କଥା ଛାଡିଲେ, ଆପଣ ଆଜି ଖରା ବେଳେ କଣ ଖାଇବେ ମତେ ଟିକେ କହିଲେ। କାରଣ ଆଜି ଆମର ଟିକେ ଭଲ ଭଲ ଜିନିଷ ହେଇଛି। ଆପଣ ଯଦି ଏ ଆଜି କିଛି ଭଲ ଜିନିଷ ଖାଉନଥିବେ, ତାହେଲେ ମୁଁ ଆପଣଙ୍କୁ ସେଇ ଜିନିଷ ଗୁଡାକ ଆନିକ ଦେବି। ଯେମିତି କିି ଆ ଆଜି ଆମର ହେଇଛି ଭାତ, ଡାଲି ଫୁଲକୋବି ଆଳୁ ତର ତରକାରୀ, ଛତୁ ତର ଛତୁ ତରକାରୀ ହବ ନହେଲେ ଛତୁକୁ ଛଣା ହବ। ଏଇ ଦିଟା ଭିତରୁ ଗୋଟେ ଟା ହବ, ତାପରେ କଲରା ଚିପ୍ସ, କଲରା ଭଜା, ଆଉ ଆଳୁ ଭଜା ଜା ପୋଟଳରେ ଯୋଉ ଭାଜି କରନ୍ତି ନ୍ତିନି ଘରେ। ସେଇ ଭାଜି ବି ମଧ୍ୟ ହବ ଆମ ଘରେ। ତାପରେ ଶାଗ, ଯୋଉ କୋଉ ଶାଗ କହିଲ? କଳା ଶାଗ, ତାପରେ ଯୋଉ ଓଉ ଟିକେ ବି ହବ। ଆଜି ଆମର ଟିକେ ଅଧିକ ଭେରାଇଟି ର ଜିନିଷ ହେଇଛି। ଆଉ ଆଉ ଦେଶ ସବୁ ଜିନିଷ ଖାଇ ସାରିକି, ମୋର ଅଜା ଆଉ ମୋର ଅ ମଉସା ପଳେଇବେ। ଏବେ ତ ଏଗାରଟା ଚାଳିଶ ହେଇଗଲାଣି। ସେମାନେ ପଳେଇବେ ଜାଣିଛନ୍ତି କେତେଟା ବେଳକୁ? ବାରଟା ବେଳକୁ ସେମାନେ ପଳେଇବେ। ଆଉ ବାରଟା ବେଳେ ମୁଁ ଆପଣଙ୍କ ଘରକୁ ଟିକେ୍ ଆସିବି। କାହିଁ କାରଣ ବାରଟା ବେଳେ ମୋର ଟିକେ୍ କମାଇ ହବ। ମାନେ ମୁଁ ଟିକେ୍ ରୋଜଗାର କରିବି। ତ ମତେ ସେତେବେଳେ ରାଗିବ ନାହିଁ। ମୁଁ ଏକାଥରକେ ମୋର ରୋଜଗାର କରିକି ଆସିବି। ଆପଣଙ୍କ ଘରକୁ ତାପରେ ଆମେ ମାନେ ସନ୍ଧ୍ୟା ବେଳେ ଗୁପଚୁପ୍ ଖାଇବାକୁ କୁ ଯିବୁ। ଆଉ ଆପଣଙ୍କ ପାଇଁ ଯଦି ହବ ମୁଁ ଗୋଟେ ଲସିଟେ ମଧ୍ୟ ନେଇ ଆସିବି।
ହ ହଁ, ମୁଁ ଭାବୁଥିଲି କି ଆପଣ ଆଜି ମୋ ମାମାଙ୍କ ସହିତ ବହୁତ୍ ତ କାମ କରିବେ, କାହିଁକି ନା କାଲି ଯେମିତି କି ମୋ ସାନ ଭଉଣୀ କହିଲା କାଲି ହଉଛି ନାହିଁ ତ ଯେହେତୁ କାଲି କାଲି ଶେଷ ଦିନ ତ ମତେ ଆଜି ଯେମିତି ହେଲେ ବି ସବୁ କିିଛି ସାରିବାକୁ ପଡିବ। ମରି ପଡି଼। କି ଆଜି ମୁଁ ସାରିକି ଦେବି ମରିପଡ଼ି କି। କାହିଁକି ନାଁ ଏ ପୌସେ କି ବାତ ହେ ପେସେ୍ କି। ତୋ ମେ କୁଛୁ ଭି କର ସକ୍ତିୁ ହୁଁ ପୈସେ କେ ଲିଏ। ପଇସା ପାଇଁ ମୁଁ କିଛି ବି କିଛି ବି କରିପାରେ ତ ଆପଣ ଆଜି ସ ନାଇଁ ନାଇଁ ମୁଁ ତ ହିନ୍ଦୀ କହୁନାହିଁ। ଏଇଟା ବା ଆମର ଓଡି଼ଆ। ଏ ହିନ୍ଦି ନୁହଁ ତ?
ଆପଣ ଗୋଟେ କଥା କହିଲେ ଆଜି ଆପଣ ଖରାବେଳେ କଣ ଖାଇବେ?
ଖରାବେଳେ ଆପଣ ଯୋଉ ମତେ ଲିଷ୍ଟ ଗୁଡ଼ାକ ଦେଲେ ଯଦି ଆପଣ ସେଗୁଡ଼ା ଆଣିକି ଦେବେ ତାହେଲେ ମୁଁ ସେଇଗୁଡ଼ାକ ହିଁ ଖାଇବି ଛତ୍ ତୁ ଭାଜି ଫୁଲକୋବି ତରକାରୀ ଏଇ ସବୁ ଜିନିଷ ଆପଣ ଯୋଉ ମ ତେ କହିଥିଲେ ରଙ୍ଗ ଦେଖେଇକି ଆପଣ ମତେ ସେଇଟା ଆଣିକି ଦେବେ ମୋ ଆଉ
ଛି ମୁଁ କାଇଁ ମିଛ କହିବାକୁ ଯିବି ସତରେ ଆମର ହେଇଛି ସେଇଗୁଡା଼କ। ହଉ ଏବେ ପାଇଁ ତ ମୁଁ ରଖୁଛି ଆଉ କେତେବେଳେ କଥାହବା ଆପଣ ଆପଣଙ୍କ ଆଡୁ କାଟି ଦିଅନ୍ତୁ।